ହ୍ୟାଲୋ ହଁ।
କୁହ ହଁ, ରୋଷେଇ ସବୁ ଶେଷ।
ହଁ।
ରୋଷେଇ ମୁଁ ପଳେଇଥିଲି ଘରକୁ ନା ମୁଁ ସେଆଟା ଯୋଉ ଆସିଲି ଆଠୁଟା ରେ ଆସିଲି। ଆଠଟାରେ ଆସିଲି, ଆସିଲା ବେଳକୁ ନା। ସେ ତାର ବୋଧେ କରିଥିଲେ ଆଉ ମୁଁ ଦେଖିନି ବି କଣ ହେଇଛି କଣ। ମତେ ଏବେ ମୋ ମୁଣ୍ଡ ତ ଖାଲି କଣ ହେଇଗଲା ଯେ ନ ବା ଇଏ ପରିଚନ ନଥିଲେ। ଓ ମୋ ମୁଣ୍ଡ ଦୁ କଣ ହେଇଗଲା ମୁଁ ଜମା ଖରା ଏକରେ ଚାଲିବାର ଅଭ୍ୟାସ ଆଉ ନାହିଁ କି ଯୋଉ ମୁଣ୍ଡ ଖରାରେଏକରେ ଖରା ଚାଲିବାକୁ ଯୋଉ ଇ ମୁଣ୍ଡ ଖାଲି
ହଁ ହ ବା ଖରାରେ ଦୌଡି ଦୌଡି ଯା ପୁଣି ଶୋଇବା ନାହିଁ, ରେଷ୍ଟ ନାହିଁ। ପୁଣି ଦୌଡି ଦୌଡି ଆସିବ, ବାହାରି କଷ୍ଟ ହବ।
ଏଇଠୁ ଗଲୁ କେତେଟାରେ? ଦଶଟା ଦଶଟା ଖଣ୍ଡେ ହବ ଗଲୁ ସାଢେ ନଅଟା ପାଖ ପାଖାପାଖି ଗଲୁ ସେଠି ଦଶଟାରେ ତାପରେ ବୋଉ ଗଲାବେଳକୁ ଗାଧୋଇ ନଥିଲା। ମୁଁ କିଲ ମୁଁ ତାକୁ କହିଥିଲି ଫୋନ କରିବି ମୁଁ କହିଲି ତୁ ଶୀ ଶୀଘ୍ର ବାହାରିବୁ ଯୋଉ ଖରା ହଉଛି ଶୀଘ୍ର ପଳେଇଆ ସିଏ ଗୋଟେ ସେ ଗୋଟେ ଛୁଆ ତାର କଣ କରିଛି ନା ଗାଧୋଇନି ମୁଁ କହିଲି ନା ତୁ ଗାଧେଇନୁ କ ଗଲା ମୁଁ କାମ କରନି ୟେ କରନି ସେ କରନି। ଆଡୁ ଆସିଲା ଆସିକି କଁ କଲାନା ଆ ପାନ ଖା ସେ ସିନ୍ଦୁର ଲଗା ଲୁଗା ପିନ୍ଧି
ଆଉ ସିଏ ବାହାରି ନାହାନ୍ତି ଗାଧେଇ ନାହାନ୍ତି ମାନେ ଗାଧେଇ ସାଇଲା ପରେ ଆଉ ଯାହା ସବୁ କାମ କରିବାକୁ ପଡିବ ତମ
ହଁ, ଏଇ ବେପାର କରିକି ଲେଟ୍ କଲା ଆଉ।
ହଁ ସାଢୁ ତାହେଲେ ଖରାବେଳ ସାରା ବୁଲି ବୁଲିକି ଆଇଲ।
ହଁ ବା ତାପରେ ଗଲୁ ସେଠି ବାପା ତାଙ୍କର ଗୋଟେ କୁଆଡେ ଯିବାର ଥିଲା ଆଉଠୁଁ ନେଇକି ଗଲେ ଆମକୁ ସାନପୁଅ କହିଲି ପୁଅ ନେଇକି ଛାଡି ଦେଇକି ଆଇଲା। ଏଠୁ ଆସିଲା ବେଳକୁ ଆଉ ଆସିଲା ବେଳକୁ କହିଲା ତୁ ମୁଁ ଯିମି ଗ୍ୟାସ ଆଣିବା ପାଇଁ ପଳେଇମି ଆଉ ତୁ ପଳେଇ ଆସିବୁ ଯୋଉଥିରେହେଲେ ହଁ ମୁଁ ହରିପୁର ଆମ ଘର କମବାଟ ହେଲାଣି। ମୁଁ କହିଲି ଅଟୋରେ ପଳେଇ ଆସିମି। ଆଉ ଆମ ବର ଯାଇକି ଏଠିଁ ହରିପୁର ଯାଇକି ମାର୍କେଟ ତଥାପି ନଠୁର ତା ଆହୁରି ଆଗ ହବ। ଏଠି କଣ କଲି ନା ହଁ ତାପ କଣ ନା କିଣା କିଣି କ ଠି ତା ଯାଇଥିଲି ସେଠି ତା ପଟି ଆଣିଲା ପଟି ଆଣିଲା ଆଉ ଗୋଟ ଆଣିଲି ଗୋଟେ ରୂପାବ୍ରତଟେ ଯୋ ହାତ ଲଗେଇବା ପାଇଁ ଆଉଠୁ ହଁ ସେଟା ଏବେ ଚାରି ନେଲା।
ତ ଛୋଟଟେ ବୋଲି ଚାରିରେ ହେଇଗଲା ଭରି ପା ଏଇନା। ଅଢେଇ ହଜାର ଥିବ। ହଁ କାଲି ବା ତେଇଶଶ ନା ଆଜି ନିଉଜରେ ଦଉଥିଲା ତ। ହଁ ମେକିଂ କେତେ ନଉଛନ୍ତିଁ? ଆଁ? ଭଲ ରେଟ କମି ଯାଇଛି? ହଁ। ଆଉ ଭଲ, ହଁ କମିଗଲାଣି ଆଉ।
ମତେ ଇଏ ଚିଡୁଛନ୍ତି ଆରେ ମୁଁ ସୁନାଟା ଆମେ କଣ, ଜିନିଷଟା ଯେତେବେଳେ କିଣ ଣିବା ଆଉ ବିକିବା ସେତିକି ବେଳେ ଆମକୁ ରିହାତି କିଛି କାଗଜ ନହିଁ ଆଉ ଯୋଉଟା ବିକ ବିକିବା ସେଇଟା ଆମର ରେଟ୍ ହିସାବରେ ଦେଖିକି ବିକିବା, ମତେ ମୁଁ ଏଇ ମୁଁ ଯୋଉ କାନ ଫୁଲଟା ପିନ୍ଧୁଛି ସେଇ କାନ ଫୁଲଟା ହଉଥିଲା। ଅ ପଇଁତିରିଶ ହଜାର ଛତିଶ ହଜାର ପାଖାପାଖି ହଉଥିଲା। ଆଉ ଆଜି ମୁଁ ଭାବିଲି ମୁଁ କହିଲି ଯାଉଛି ନହେଲେ ଗୋଟେ ଦି କାନଫୁଲ ତ ଆଇଛି ନ ଟିକେ ଦେଖି- ଖେ କାନଫୁଲ ନେମି ସେଟା କହିଲା ତେତିଶ ହଜାର ମୁଁ କହିଲି ହଁ ଚଳିବ ଦେ - ଯଉ କହିଲେ ଜିନିଷ ଟା ହେଲେ ଜିନିଷଟା ରେଟ୍ ଖସିଲେ ମୁଁ ଜିନିଷଟା ତ କିଣିବି ବିକିମି ଚଳିବ। ଚିଲର ନାହିଁ। ରେଟଥିଲା ବିକିଲୁ ନୁ ଆଉ ରେଟ୍ ଥିଲା ଵିକୁ - କେମିତି କଣ ମୁଁ ଜାଣିଥିଲି ରେଟ କ - ମୁଁ ଯଦି ବି ଜିନିଷଟା ବିକି ଦେଇଥାନ୍ତୀ।
ତମେ ଯେତେବେଳେ ବି ବିକ ଯଦି ବିକିବ କିଣିବ ତାହେଲେ ତମର ଯେତେ କମୁ କି ବଢୁ କିଛି। ଛି ଫରକ ନାହିଁ।
ହଁ ବା ମୁଁ ସେଇ କଥା କହିଲି ମୁଁ କହିନି ମୁଁ କଣ ଆଉ ଜିନିଷ ଟା ବିକି ଦେଇକି କଣ ଖାଲି କାନ କରି ବୁଲିଥାନ୍ତି।
ମୋର ତ କିଣିବାର ଅଛି ସେଇ ରେଟ ଥିବ ମୁଁ କିଣି ବିକିବି ହଁ। ପଇସା ଆଣିବାର ଥିଲେ ତମେ ଅଜୁ - ରେଟ ଅଛି ବିକିଲେ ଲାଭ ହବ କିନ୍ତୁ ଯଦି ବିକିକି କିଣିବ ତମେ ପାଛେ ପାଞ୍ଚ ଟଙ୍କା ଥିଲେ ପାଞ୍ଚ ଟଙ୍କା- ବିକିବ ପଛେ ପାଞ୍ଚ ଟଙ୍କା ପୁଣି କିଣିବ ତମର ସେଟା କିଛି ନାହିଁ ଯୋଉ ଦିନ କିଣିବ ବ ବିକି- ହ ଠିକ ଅଛି ରେପେ ସାଙ୍ଗରେ କିଛି ସମ୍ପର୍କ ନାହିଁ। ଆଉ ସେ ଦେଖିକି ଆସିଥା ପୁଣି ସେ କମିବ ବୋଲିକି ତ କହୁଛି। ଛନ୍ତି ସମସ୍ତେ କମିବ ଆହୁରି। ହଁ କମୁ କମୁ ହଁ ଯିଏ ଖାଲି ପଇସା ଦେଇକି କିଣିବ ତା ପାଇଁ ଅସୁବିଧା।
ଇଏ ବୋଉ ଖାଲି ପଟି ହଳି ଆଣିଲା ଖାଲି ବାର ହଜାର। ତିନିଶହ ଟଙ୍କା ପଇଲା ସେ ପଟିିବାରେ ଆଖିକି ନ ଦେଖାଇଲେ ଚଳିବ।
ଯାରେ
ହଁ ହଁ ତାର ତିନି ହଳ ପଟିଥିଲା ତିନି ହଳ ପଟିକି ବିକିଲା। ଅ ଗୋଟେ ମୋଟା ପଟିଟେ ଖାଲି ଛଅ ହଜାର ଟଙ୍କା ହେଲା। ଆଉ ଏ ଆଉ ଗୋଟେ ତାର ବି ଯୋଉ ପତଳା ପଟିଟା ସିଏ ହେଲା ତେଇଶ ଶହ ଟଙ୍କା ହେଲା। ଆଉ ଏମିତି କରି ତାର ଆଉ ଗୋଟେ ପଟେ ବିକିଲା ସେମିତି ସବୁ ମିଶିକି ତାର ଦଶ ହଜାର ପାଖାପାଖି ହେଲା। ଆହୁରି ତେଇଶହ ଟଙ୍କା ପସେଇ-
ତାହେଲେ ତିନି ହଳ ବିି ବିକିଲା ଯା ହଳେ କିଣିଲେ ପୁଣି ଆହୁରି ପଇଷା ଦେଇକି ଅଢେଇ ହଜାର ଏ ଦି ହଜାର ଅଢେଇ ହଜାର ପଟି ହୋଉଥିଲା ଏଇନା ତିନି ହଳ ବିକିଲା ପରେ ହଳେ ହେଲା।
ସେ ହଳକ ତାର ଯୋଉ ହଳକ ଆ ତ ମୋଟା ହଳ ବିକିଲା ଛଅ ହଜାର ଟଙ୍କା ହେଲା ହଁ ତାକୁ ବିକି ଦେଲା ଚଳିଲା ଚଳିବ ନ ହେରା ଛିଣ୍ଡି ଲାଗେ। ଏ ଯୋଉଟା ତେଇଶହ ଟଙ୍କା ହେଲା ସେ ପଟି ଟା ଭଲ ଅଛି କହିଲା ମୋ ପା-ପାଦରୁ ଗଳି ପଡୁଚି। ମୁଁ କହିଲି
କଟେଇଦବା କଥା ନା ନା ତ ମେ ଭୁଲ କଲ କଟେଇ ଦେଇକି ସେଟା ଆହୁରି ବୋହୁତୁ ଦିନି ପିନ୍ଧିଥାନ୍ତତା ଏମିତି ତେଇଶହ ଟଙ୍କାରେ କିଛି ନାହିଁ ଗୋଟେ ଭରି ର ରେଟ୍ ନେଲା ତାପରେ ତମେ କିଣିବ ଗୋଟେ ରେଟ୍ ରେ ବିକିବ ଅଧାରେ।
ଆହୁରି ମ ରଖିଥିଲା ପଦକ ମଦକ ସବୁ ନେଇକି ବିକ୍ରି କରିଥିଲା। ମୁଁ କହିଲି ତୁ ଗୋଡ ପଦକ ଦେଖିଲା କହିଲା ଦୁଇଶହ କୋଡିଏ ଟଙ୍କା। ମୁଁ ସେ ପଦକଟା ରଖିଦେନି। ମୁଁ କହିଲି ଥାଉ ଥାଉ ଏଇ ଦୁଇଶହ କୋଡିଏ ଟଙ୍କା ମୁଁ ତତେ ଦେଇ ଦୋଉଚି ପଛକେ ତୁ ମତେ ସେ ହଁ ମୁଁ କହଲି ତୁ ସେ ଧୁ ହଁ ବା ମୁଁ କଇଲି ତୁ ବିକିନା ମତେ ତୁ ବ ପଦକଟା ଦେ ମୁଁ ତତେ ପଛେ ଦୁଇଶହ ଟଙ୍କା ଦୋଉଚି। କହିଲା ନା ମ ତତେ ପଇଷା କଣ ଦୋବୁ ତୁ ସେଇ ପଇଷା ନେଇଯା।
ହଁ ଦେଖୁନା ହେରାପା ବି ଭଲ ଜିନିଷ ଗୁରା ଜମା ବିକିବା କଥା ନୁହଁ।
ଆଉ ଗୋଟେ ନେଇଥିଲା ଆଉ ଗୋଟେ ମଙ୍ଗଳସୂତ୍ର ଝରାଟେ ନେଇଥିଲା ଆ ସେଟା କହିଲା ଷୋଳଶହ ପଚାଶ ଟଙ୍କା ଆଡୁ ତାକୁ କଣ କଲାନା ସେ କହିଲେ କି କହିଲେ ତମେ ଜିନିଷ ଯଦି କଣ ନବ ତାହେଲେ ଯ ଦିଆହବ ନହେନେ ପଇଷା ଦେବନି ବୋ କହିଲା ବିକିଦେଲେ ଯେତେ ସେ ପଇଷା ଦେଇଦିଅ ନହେଲେ ଭଲ ମନ୍ଦ କଣ କିଣକି ନେଇ ଯାଇଥାନ୍ତି। ଜା ଆଉ ସେ ସେଠୁ କହିଲା କହିଲା ନା ସେଟା ତ ହଉ ଚି କିଛି ତାର ନାଇଁ କିଛି ତାର ମା ଚିହ୍ନ ନାହିଁ ନା ସେ କହିଲେ କି ଆଉ ତମେ ଆର ଯଦି କିଛି ଦିନିଷ ନବ ତାହେଲେ କୁହ ତମକୁ ଦିଆହବ। ହେଠୁ ବୋଉ ତାର ବୋଉ ହେଟୁ ଭାବିଲା କହିଲା କଣ ନେମି କଣ ନେମି ମୁଁ ଗୋଟେ ନାଇଚି ଗୋଟେ ନାକ ଫୁଲ ଗୋଟେ ନାଇଚି ସେ ତାର ସବୁବେଳେ ତାର ଗୋଟେ ପ୍ରୋବ୍ଲେମ ତୁ ଏଇ ନାକ ଫୁଲଟାକୁ ବିକି ବିକିଦେ ନହେଲେ ରଖ ରଖି ଦେ ଆଉ ଗୋଟେ ନାକ ଫୁଲ ନା ତୋ ମୁହଁ କୁ ମାନିବ ଏଇ ନାକ ଫୁଲ ଟା ମତେ ଭଲ ଲାଗୁନି। କିନ୍ତୁ ଏଇ ନାକ ଫୁଲ ଟା ମତେ ଭଲ ଲାଗୁଚି ଆଉ ଅନ ଅଧେ ଲୋକ ବି କହଚନ୍ତି ହଁ ଏଇ ନାକ ଫୁଲ ଟା ତମକୁ ଭଲ ଲାଗୁଚି। କିନ୍ତୁ ତା ମନକୁ ଯାଉନି ଆ ଭାବିନି ମୁଁ କହିଲି ହଉ ହଁ ମୁଁ କହିଲି ହୋଉ ଗଟେ କାମ କର ସାନିଆ ମିର୍ଜା ର କିନ୍ତୁ ସେଟା ମୋର ଖାଲି ଗୋଟେ ଫଲସ ମାନେ ଗୋଟେ ରାଉଣ୍ଡ ଟେ ଖାଲି ଗୋଲଟେ ହଁ। ଆଉ ମତେ ସେଇଟା ମୁଁ ମୁଁ ତ ତା ମ
ହଁ ଏରା ନାଇଲଣି ନା ଆଉ ଜା ତାହା ନାଇଁଲେ ବି ତମକୁ ନିଜକୁ ଭଲ ଲାଗିବନି ଜମା କହିବ ମୁଁ ମୋ ଟା
ନଗେଇଲା ମୁଁ କହିନି ମୁଁ କହିନି ଆଉ ତୁ ଗୋଟେ କାମ କର ସେ ତ ଏମିତି କଥା କହୁଚନ୍ତି ଆଉ ତୋର ତ ନାକ ଫୁଲ ଅଛି ତୁ ମତେ ନହେଲେ ଗୋଟେ ନାକଫୁଲ ଦେଇଥା ଆଉ ସେଠୁ କହିଲା ହଉ ଠିକ୍ ଅଛି ତୁ ନାକ କ ଫୁଲ ଦେଖ ନାକଫୁଲ ଗୋଟ ଦେଖିନୁ ଅନ୍ୟ ଗୋଟେ ଦୋକାନ ରେ ଦେଖିଲୁ ସେ ଦୋକାନ ସୁନା ଦୋ ଦୋକାନରେ ନାକ ଫୁଲ ରଖୁନାହାନ୍ତି ଅନ୍ୟ ଗୋଟେ ଦୋକାନୀ ଦେଖିଲା ବେଳକୁ ସେ ସିଏ କହୁଚି ଯେ ସିଏ ଓଜନ କଲା ଠିକ ଇଏ ଇଏ ଓଜନ ନକରିକି କହୁଚି ମିନା ବାହାର କରି ଦେମି। ସେ ଆମକେଇ ବା ଏମିତି କହିକି କହିଲା କମ ରେଟ ହବ ମୁଁ ହେଠୁ କହିଲି ମୁଁ କହିଲି ଥାଉ।
ତିନିଟା ଦୋକାନ ବୁଲିବ ସବୁ ଜିନିଷ ର ରେଟ୍ କମ ବହୁତ ଲାଗିବ। ତମେ ଜାଣିପାରିବ ଗୋଟେ ଦୋକାନରୁ ସୁନ ରୂପା ଜମା ବିକିବନି।
ରୂପା ପାଖ ଜିନିଷ ହେଲା ଜଣେ କହିଲା। ଏବଂ ଚବିଶ ଜଣେ ହେଲା ତେଇଶ ଆଉ ଗୋଟେ ଦୋକାନ ଗନି ବାଇଶ। ଏଇଆ ମୁଁ କହିନି ସେ ତୋର ସେ କିଛି। ମୁଁ କହିନି ତୁ ତ କି ଜିନିଷ ଟା ମେନ୍ କଥା ହେଲା ତୁ କିଣାକୁ ବିକ- କେ ଯେତେ ତୋର ଯୋଉଠୁ ହେଲେ ବି ତୋର ଚଳିବ ହଁ।
ଆଉ ଖରା ବେଳେ ତମ ଘରେ ଖାଇ ପିଇକି ଆଇଲ।
ହଁ ଆଉ ସେ ମଙ୍ଗଳସୂତ୍ର ଝରା ଟା କଲେ ହଉ ତୁ ତାହେଲେ ନେଇଯା ତୁ କିନ୍ତୁ ନାକ ଫୁଲ ତର ଗୋଟେ କରିବୁ। ମୁଁ କହିନି ଆ ହଉ ଦେଇଦେଇଛି ହ ହ। ଆଉ ତାପରେ ସେଠୁ ଗଲି ଆସିଲା ବେଳକୁ ଆଉ ଅଟୋ ପାଇଁ ଛିଡାଇଛି ତ ଆଉ ଅଟୋ ଆଉ ଟୋଟାଲି ମିଳୁନି। ଆ ଦେଇ ଘରଟା ହରିପୁରରେ ଥିଲା ଦେଇ ଘର ତାଙ୍କ ସେ ଯୋଉ- ହଁ ତା ଗାଁପଟରେ ଗଲେ ବହୁତ ବାଟ। ସେ ସେଇପଟରେ ଗୋଟେ ସର୍ଟ ବାଟରେ ପଳେଇଲୁ ଦେଇ ଘର ଯାଇକି ଗଲା ବେଳକୁ ଦେଇ ତାର ସି। କେନେ ଜାଣିଛି। ଚିକେନ ତାର ଜାଣିଛି ତା ଘର ପାଇଁ ରାନ୍ଧିଛି ନା ଆମେ ଆଉ କହିହ କିି ଯାଇନୁ ମା ଝିଅ ଦି ଜଣ ଗଲୁଣୁ ଆଉ। ସେଠୁ କହିଲା କହିଲା ଆଉ ଏତେବେଳ ହେଲାଣି ଖାଇଦେଇକି ଯା ଏଠୁ ଦିଟା ଖାଇବାକୁ- ଖାଇମୁଁ ବୋଲିକି ମୋତେ ନିଜ ଖରାପ ଲାଗଛି ମୁଁ କ ଦେଇ ଦେଖି ମୁଁ କହିକି ଆସିନି ତୁ ଖାଇକୁ ଦେଏନା ଘରେ ମାଛ ତକାରୀ ହେଇଛି ମୁଁ ଖାଇଦି- ନା ନା ଏତେବେଳେ ହେଲାଣି ଖାଇକି ଯାଆ ସେଠୁ ମା ଦେଲା ଅଳ୍ପ- ଅଳ୍ପ ଖାଇ ଦେଇକି ଆସିଲି ଇଏ ଫୋନ କଲେ ଟାଉନ ଯାଇଥିଲେ ଆଠୁ ଫୋନ କଲେ ଗଲେ ଆଉ ମୁଁ ହେଇଗଲି - ଆସିକି ଛକ ପାଖରୁ ମୁଁ କହିନି ଆସିକି ନେଇ ଯା ଏଇଠୁ ଆମ ଗାଡି ପାଇଲୁନୁ ବୋଲି ଦି ଜଣ ଅଛୁ। ତାପରେ ଯାଇକି ସେଠୁ ନେଇକି ଆସିଲେ ନଗେଇଛନ୍ତି ଯେ। ଖାଇମି ନହେଲେ କିଛି ଖାଇମିନି ମୋତେ କହିଲେ ମୁଁ ଯାଉ ଯାଉ ସଞ୍ଜବେଳ ହବ। ମୁଁ କହିଲି ହଉ ସଞ୍ଜ ବଳେ ତମେ କହିଛ ସେ ତାଙ୍କର ଦିନରେ ମାଛ କହିଛନ୍ତି। ତମେ ହଠାତ୍ ଯାଇକି କହିବ ମଟନ ଖାଇବାକୁ ଚାଲେ କିଏ ଦବ? ରାଗିକି ଖାଇଲେଣିି ଆମ ଘରେ।
ପୁଣି ଆସିଲା ଆଠଟା ବାଜିଗଲା କଣ।
ମୋ ସାଙ୍ଗ ଘର ଗୋଟେ ଅଛି ଝିଅ ଘର ଝିଅ ମୋତେ କରି ଛନ୍ତି ସେତିକି ନ- ଗଲେ ସେଠି ବାପା ମା ଦିଟା ଅଛନ୍ତି ସେଠିକି ନ ଗଲେ ପୁରା କଥା ପୁରା ପୁରା ମହାଭାରତ କରିଦେବେ। ଆଇଲା ଆସିଲାନି ଏମିତି କହିବେ ସେଡୁ କଣ କନି ତାଙ୍କ ଘରୁ ଟିକେ ଗନି ଗଲା ବେଳକୁ - ବାପାଙ୍କ ସହିତ କଥା ହେନି ମା ସହିତ ଟିକେ କଥା ହେନି ଭାଉଜଙ୍କ ସହ ହେରି ଛୁଆ ଜମା ଛାଡୁ ନହାନ୍ତି ଘଷାରି ଧରଛନ୍ତି। ଆଉ କହିଲେ ଝିଅଟେ ବାହା ହେଇ- ଥିଲା ତାର ଏମିତି ଗୋଟେ ଅସୁବିଧା ହେଇଥିଲା ସିଏ ଟିକେ ବସିକି କଥା ବାର୍ତ୍ତା ହେଲା। ଆଉ ଏମିତି କରିକି ଆସୁ ଆସୁ ଲେଟ୍ ହେଇଗଲା ଆଉ।
ହଁ ଆଉ ତମ ଝିଅ କଣ କରୁଛି?
ଝିଅ ହେଇ ସେ ପଦାରେ ବସିଥିଲା ଲାଇନ ଖାଲି ଯାଉଛି।
ହଁ ବା କହୁଥିଲା କହିଲା ଲାଇଟ କଟି ଯାଉଛି। ଖାଲି ଆଜି ଗରମରେ କେମିତି ଶୋଇମି କାଲି ଶୋଇପାରିନୁ। ମାନେ ଆମର ଏଠି କିନ୍ତୁ ଲାଇନ କଟିବନି ବଜାର ଏରିଆ ନା। ସେ ଜମା କଟିବନି ଯେତେ ବର୍ଷା ପବନ ହଉ ରାତି ଦିଟା ତିନିଟାରେ ବି ଦେବେ ଲାଇନ। ହଁ ତାପରେ ଇନଭେଟର ଅଛି ନା ଇନଭେଟର ଲାଇନ ଗଲେ ବି ଆମକୁ ଏତେ ବାଧୁନି।
ହଁ ହଁ ସେଇଆକା ହେଲା କଥା ଆମର ଇନଭେଟର ଟା। ଅ ଥିଲା ଖରାପ ହେଇଯାଇଛି। ଆଉ ଆଣିବେ ନୂଆ ହଁ ସାନି ନୂଆ ଆଣିଲେ ବହୁତ ପଡିବ।
ସଜାଡି ଦିଅ ପୋଡି ଯାଇଥିବ କି ଯାହା ହେଇଯିବ ଅଳ୍ପ ଦାମ୍ ରେ ସଜାଡି ହେଇଯିବ ନା।
ତାଙ୍କର ଗୋଟେ ଜିନିଷ ନୁହଁ ଯୋଉ କୌଣସି ଗୋଟେ ଜିନିଷ ହେଇଗଲେ ଆଜେଷ୍ଟ ହେଇଗଲେ ତାଙ୍କର ସ‌ଇଲା।
ହଁ ସଜାଡି ନାହାନ୍ତି।
ହଁ ଚଳି ଯାଉ ତ ଚଳି ଯାଉଚୁ ଏଇ ଯୋଉ ଖରା ଭୁଆ ସେଇ ଘ ଖରା ଯୋଉ ଗରମ ହୋଉଥିଲା ଛାତ ଉପରେ ଶୋଇଲି ଖାଲି ଚିଡିିଲି। ଜିନିଷ ଘରେ ଅଛି ଏତେ ରୋଜଗାର ହୋଉଚି। ଗୋଟେ ଶାନ୍ତିରେ ଶୋଇବାକୁ ଲୋକ ଏସି ଫ୍ରି କୁଲର ନଗୋଉଚନ୍ତି କିନ୍ତୁ ତମର ଗୋଟେ ଜିନିଷ ଥାଇଁକି ବି ଇଏ ନାହିଁ। କଂ
ହଁ ନ ଶୁଣିଲେ ଗଲା ତାଃଙ୍କର ନିଜେ ଖଟୁଚ ଏତେ ରୋଜଗାର କରୁଚ। ଯଦି ଶାନ୍ତିରେ ରାତିରେ ନ ଶୋଇପାରିବ ଲାଭ କଣ।
ତାଙ୍କର ଦୌଡି ପାଇବା ତାଙ୍କର ବସିଯିବ ଶୋଇବ ତାଙ୍କର ସୋଇଲା ତୁ ବିଚାରି ମଲୁ ଆଉ।
ସିଏ କଣ କରୁନି ଦିନ ସାରା କାମଧନ୍ଦା କର ରାତି ହେଲେ ତାଙ୍କ ଯୋଉଠି ହେଲେ ଶୋଇପଡିବ ନିଦ ହେଇଯିବ। ଆଉ ତମକୁ ହେଲା ହଇରାଣ
ହୁଁ ସେ ଚୁଲି ଗଦରେ ତ ଚୁଲି ଗଦରେ ବସିଲା ତ ଜୀବନ ଛାଡିବା ଆଉ କିଛି କଥା ନାହିଁ କୋଉ ଟିକେ ବସିବିକ କି ପଞ୍ଚି ହେଲେ
ହଁ।
ଥରକ ଆମର ଗ୍ୟାସ ସରିଯାଇଥିଲା ଯେ ଆଉ ଗ୍ୟାସ ରେ ଆଣିବା ନା ଧରଲେ ନି। ହଁ ପାଞ୍ଚ ମାସ ଛଅ ମାସ ପାଖ ଖାପାଖି ଗ୍ୟାସ ଜମା ଆସିଲାନି କି ଏପର୍ଯ୍ୟନ୍ତ ଆସିନି। ହଁ ତୁ ହଁ ଭାଇ ଯୋଉ ହଇ ରାଣ ଲୋ।
ହଁ ପା। ପା ତାଙ୍କର ଚଳି ଯାଉଛନ୍ତି ତ ଆଉ କାହିଁକି ପଇସା ଖର୍ଚ୍ଚ କରି ରହିଯିବ ତାର ରହି ଯାଉଛି ତ ପଇସା ଆଉ। ହଁ ଏରା ଆଜିକାଲି ଆଉ କଣ ଲୋକ କଷ୍ଟ କରିକି ଚଳୁଛନ୍ତି? ସବୁ ଜିନିଷ ଘରେ ରଖୁଛନ୍ତି। ଆମର ବା ଏଇ ଖାଲି ଭାତ ଟା ଚୁଲି ରହୁଛି ଗ୍ୟାସ ରେ ସବୁ ହଉଛି। ଉ ଦେଢ ମାସ ହଁ।
ଆଉ ଏଇ ଖୁଣି ଏବେ ଏବେ ଏଇ ଛଅ ସାତ ମାସ ହେଲା ଗଲା ଯାଇଛି।
ହୁଁ ଯାଇଛି ଆଉ ଆଣୁନାହାନ୍ତି କା ଆଣିବ ହଜାର ଟଙ୍କା ଦେଇକି। ବୁକିଂ ହଉ। ନେଇ ପଚିଶ ଦିନ ଥର ବୁକିଂ ହବ ନା ଗୋଟେ ଖାତାରେ ପଚିଶ ପଚିଶ ଦିନ ଏ ଯେଉଁ ମଝିରେ ଯୁଦ୍ଧ ପାଇଁ ଗ୍ୟାସ୍ ମିଳିଲାନି ଏବେ କିନ୍ତୁ ଆଉ ତ ସେ କଥା ନାହିଁ ସେତେବେଳେ ପଚିଶ ଦିନ ଗୋଟେ ରି ହଉଛି ଏଇ ନା ହଉ ନି ଆହୁରି ନା ଆମର ଖାଇନୁ ସିରିଏଲ ଦେଖୁଛନ୍ତି ବୋଉ ହେରିଆ ଆଉ ତୁ ଆମର ଖାଇନୁ।
ଆଉ ମୁଁ ଦେଖୁଛି ଯଦି ହେଲା ହେଲା ଯଦି ନହେଲା ତ ହେଲା କି।
ନା ଆଉ ହବନି ବୋଧେ। ଆଡୁ ଆସୁନି ଏଡୁ ସେଠ ଅଛି ଆ ଲଗାନି ଯଦି ହବ ହବ ନହେଲେ ନାଇଁ କାଲିକି ଦେଖିବା ଆଉ ତମର କଣ ତିରିଶ ଟା ହେଇଯିବ କି?
ହଁ ହଁ ଆଠୁ ଟା କଟି ଯାଇଛି।
ହଁ ହଁ କଟି ଯାଇଥିବ ଆଉ ହେଇଗଲାଣି ଦଶ ମିନିଟ୍। ମ କେତେ ହେଇଛିି ଲୋ?